ହାଲୋ।
ହାଲୋ।
ହଁ ହାଲୋ।
ହାଲୋ ହାଲୋ।
ହଁ ହାଲୋ।
ହଁ ଝୁଅ କୁହ।
ଆମେ ଆଜି କୋଉ ବିଷୟରେ ଆଲୋଚନା କରିବା?
କହୁ
ଯୋଉ ବିଷୟରେ ଆପଣ ଜାଣିଛନ୍ତି କୁହନ୍ତୁ ସେ ବିଷୟରେ କଥା।
ତମେ କୁହ କହିବି ଆଉ ତମେ ତମେ କୋଉ ବିଷୟରେ ଆଲୋଚନା କରିବ ସେଇଟା କୁହ ମୁଁ କହିବି।
ହଉ ତାହେଲେ ପିଠାପଣା ବିଷୟରେ ରୋଷେଇବାସ ବିଷୟରେ ଆପଣ କିଛି କହିବେ ଯଦି କହିବେ ଆଉ।
ଓ ହଁ ହଁ।
ଆପଣଙ୍କୁ କଣ ମାନେ କୋଉ ରୋଷେଇ କରିବାକୁ ବହୁତି ଭଲ ଲାଗେ କୋଉଟା?
ମତେ ଝୁଅ ମୁଁ ମୁଁ ବେଶି ସେ ଆଳୁଦମ କରିବାକୁ ଲାଗେ ମତେ ହେଲା କାଲି ଚା ଡାଲି ହଉଛି ବହୁତ ସମୟ ପ୍ରାୟ ସମୟ ଆମର ଆଳୁ କଷା, ଡାଲି ଏମିତି ସବୁ
ତାହେଲେ ଆପଣ ଆଳୁ କଷା ରେସିପି ଟା ଆମ ସେୟାର କରନ୍ତୁ କେମିତି ଆପଣ କରନ୍ତି?
ଆଳୁ କଷା ଦିହେରେ ଆମର ପିଆଜ ମନେ କିଲେ ଶୁଖିଲା ଆଳୁ ଦିହେରେ ଦୁଇଶହ ଗ୍ରାମ ଖଣ୍ଡେ ପିଆଜ ରସୁଣ ଅଦା ଆକୁ ସବୁ ବଟାହବ ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ ହଳଦୀ ଗୁଣ୍ଡ ଗରମମସଲା ଏ ସବୁ ପଡିବ। ସାଡକୁ ମସାଲା କଶା ହବ ଆଳୁ ଶିଝା ହେଇକି ରହିଥିବ। ଆରେ ଆରେ ପାଣି ଦିଆ ହେଇକିରି କଷା ହେଇକିରି ଦିଆହବ ଆଉ।
ଆଉ ପିଠା ବିଷରେ ପିଠା ସବୁ ମାନେ ସବୁ ପ୍ରକାର ପିଠା ମୁଁ କରିପାରିବି।
ହଁ ପୋଡ ପିଠା ଆପଣ କେମିତି ହୁଅନ୍ତି କହିବେ କି?
ଯେ ମୁ ପୋଡ ପିଠା ଟା କେବେ ଅବଶ୍ୟ କରିନି କିନ୍ତୁ ଦେଖିଛି କରିନି କେବେ। କିନ୍ତୁ ଆଉ ସବୁ ଶିଯା ସିଜି ପି - ପିଠା ଉପରେ ଚକୁଳି ପିଠା ସିଯା ଶିଯି ପିଠା ଉପରେ - ଏଇ ଚୂନା କେମିତି ଜନ୍ତିକି କରନ୍ତି
ମଣ୍ଡା ପିଠା ମଣ୍ଡା ପିଠା ବିଷୟରେ
ହଁ ମୁଁ ସେଗୁଡା ସବୁ ଯେମିତିଆ ଡିଜାଇନ୍ ପିଠା କହିବେ ମୁଁ କରିଦେବି।
ଆଚ୍ଛା।
ଆଉ।
ସେଗୁଡା କେମିତି ଜନ୍ତା ହବ ପୁର କେମିତି ତିଆରି ହବ ସେଗୁରା ମୁଁ ସବୁ କରି ପାରେ ମତେ ସେଗୁଡା ସବୁ ଆସେ।
ହଁ ଖାଲି କାକେରା ଆସିଛି ଆପଣଙ୍କୁ?
ହଁ ହଁ।
ତାହାଲେ କାକେରା ଟା କେମିତି ହୁଏନ୍ତ କୁହନ୍ତୁ।
ପେଲାଟା ଝୁଅ ନଡ଼ିଆଟା ଆଗ କୋରା ହବ କୋରା ହେଇ କିରି ଗୁଡ଼ - ତମେଇ ଗୁଡ ପକା କି ଚିନି ପକା ଯାହା ପକା ସ ସେଟା କଷା ହବ କ ପୁର ଟା ତିଆରି ହବ। ପୁରଟା ତିଆରି ହେଲା ସୁଜି ଯନ୍ତା ହେଇକିରି ତା ଦେହେରେ ଗାତ କାକେରା ପିଠା ଠିଆ ହେଇକି ସେଟା ତିଆରି ହବ ତିଆରି ହେଇକି ରିଫାଇନ ଦିହରେ ଛଣା ହବ।
ରିଫାଇନ ରେ ଛଣା କି ଘିଅ ରେ ଛଣା ଯ ତମେ ଘିଅ ରେ କି ରିଫାଇନ ରେ ଯୋଉଥିରେ ଛାଣିବାକୁ ଚାହିଁବ ଛାଣି ପାରିବ। କାକେରା ପିଠା ଟା ଆଉ।
ରଜରେ ଆପଣଙ୍କ ଘରେ କଣ ପିଠା କରିଥିଲେ ଆପଣ?
ଆମର ରଜରେ ଝିଅ ଖାଲି ଚକୁଳି ପିଠା ହେଇଥିଲା।
ହାସ।
ପୋଡପିଠା ଗୋଟେ ପ୍ରେସର ଦିଏରେ ପୋଡପିଠା ଯୋଉ- ଚାଉଳ ଚୁନା ଇ କରିକିରି ତାକୁ ଜନ୍ତିକିରୀ - ପୋଡ ପିଠା ଗୋଟେ ଖାଲି ପ୍ରେସର୍ ଦିହରେ କରିଥିଲି। ଫାଷ୍ଟ କରିଥିଲି ସେ ମୁଁ ଆଗରୁ କେବେ କରିନଥିଲି ଏଇଥରକ ଫାଷ୍ଟ କରିଥିଲି।
ପୋଡ଼ ପିଠା ରେ ଭଲ ହେଇଥିଲା ଆପଣଙ୍କର ପ୍ରେସର୍ କୁକର ରେ କରିଥଲେ?
ହଁ ହଁ ହଁ ବଢିଆ ହେଇଥିଲା।
ଆମର ଚୁନା ମାନେ ଗ୍ରାଇଣ୍ଡିଙ୍ଗ କରିକି କରିଥିଲେ ନା ସେ ଯଉ ପିଠୋଉ ଟାଇପ୍ ର ଚାଉଳ କରିକି କରିଥିଲେ?
ନାଇଁ ଯୁଗୁ ଚୁନା ଚାଉଳ ଆଗ ଘଣ୍ଟାଏ ଖଣ୍ଡେ ତିନ୍ତେଇ ଦେଲି ତା ପରେ ଗ୍ରାଇଣ୍ଡିଙ୍ଗ ଗ୍ରାଇଣ୍ଡିଙ୍ଗ କରିକରି ଗୁଡ ପକେଇଲି ଗୁଡ ଦହରେ ଯୋଉ ଉଁ ଗୋଲ ମରିଚ ଆଉ ପାନମଧୁୁରି ଆଉ ଗୁଜୁରାତ ନଡିଆ ଏଗୁରା ସବୁ ପକେଇଲି ସେରା ସବୁ କ ମିସେଇକି ପାଣି ଟା ଫୁଟି ଗଲା ପରେ ଅଧିକ ସମୟ ମାନେ ପନ୍ଦର କୋଡ଼ିଏ ମିନିଟ୍ - ତା ପରେ ତାପରେ ଚୁନା ପକେଇକି ତାକୁ ଜନ୍ତିଲି। ଜନ୍ତିଲା ପରେ ପ୍ରେସର୍ ଦିଏରେ ଆଗ ଘିଅ ଦେଇଦେଲି ଘିଅ ଦେଇ ଦେଇକି ତାପରେ କଦଳୀପତ୍ର ପକେଇଲି କଦଳୀ ପତ୍ର ଦିହରେ ପୁଣି ଘିଅ ଦେଲି ଜ ତଣ୍ଡା ଦେଇକି ତା କଦଳୀ ପତ୍ର ଘୋରେଇ ଦେଲି। ଘୋରେଇକିରି ପ୍ରେସର ଯୋଉ ହୁଇସିଲ୍ ଟା କାଢିଦେଲି ଉପର ହୁଇସିଲ ଟା କାଢିଦେଲି। ତାପରେ ପ୍ରେସର୍ ସିମ୍ କରିକି ବସେଇ ଦେଲି।
ଆଚ୍ଛା
ବଢିଆ ହେଇଥିଲା ସେଇ ଥରଟା।
ଆମକୁ ଚାଇନିଜ ଜିନିଷ ଖାଇବାକୁ ଭଲ ଲାଗେ ଯେମତି ଏ ଯେମିତି ପାସ୍ତା ମ୍ୟାଗି। ସେ ସବୁ ଆପଣ କେବେ କରିନାହାନ୍ତି?
ହଁ ସେଗୁରା କରିଚି। କରିଚି ଯେ କିନ୍ତୁ ମୁଁ ଖାଇଆକୁ ଭଲ ପାଏନି।
ଆଚ୍ଛା।
ପୁଅ କୁ ଝିଅକୁ ସମସ୍ତଙ୍କୁ କରିକି ଦେଇଚି କିନ୍ତୁ ମୁଁ ଖାଇବାକୁ ଭଲ ପାଏନି ସେ ଜିନଷ।
ପାସ୍ତା ରେସିପିଟା କେମିତି ହୁଏ ଆପଣ ଜାଣିଛନ୍ତି ନାଁ ମୁଁ କହିବି?
ନାଇଁ ନାଇଁ ତମେ କୁଅ।
ତାହେଲେ ମୁଁ କହୁଚି ଫାଷ୍ଟ ପାସ୍ତାକୁ ଆଗ ଫାଷ୍ଟେ ଆମେ ପାଣି ଗରମ କରିବା। ସେଥିରେ ପାସ୍ତାକୁ ପାଣି ଫୁଟିଲା ପରେ ସେଥିରେ ଟିକେ ଅଏଲ୍ ପକେଇକି ପାସ୍ତାକୁ ପକେଇବା। ପାସ୍ତା ବଏଲ୍ ହେଇକି ପୁରା ଫୁଟିଗଲା ପରେ ସିଝିଗଲା ପରେ ତାକୁ କାଢିଦବା। ତାପରେ ଗୋଟେ କରେେଇରେ ଆମେ ତେଲ ପିଆଜ ତାପରେ ବିଲାତି ଏସବୁ ପକେଇକି ଟିକେ ଭାଜିଲା ପରେ ପାସ୍ତାକୁ ପକେଇଦବା। ତାପରେ ତାର ପାସ୍ତାର ଯୋଉ ମସଲା ଗୁଣ୍ଡ ଥିବ ତାକୁ ପକେଇକି ଲୁଣ ତାପରେ ଯାହା ପକେଇବା କଥା ପକେଇକି ତାକୁ ଗୋଳେଇ ଦବା ତାପରେ ପାସ୍ତା ହେଇଗଲା ଆଉ। ଚାଇନିଜ ଜିନିଷ ଗୁ ରା ବହୁତ୍ ସହଜ କରିବା ପାଇଁ ନା?
ହଁ ହଁ ସେଇଟା ସହଜ ଝଅ।
ହୁଁ।
ସବୁ ତିଆରି ହଉଚି ଆଉ ସେମାନେ ଶିଖିଲେ ସବୁ ଶିଖି ପାରିବା।
ହଁ ଆଜିି କାଲିିକା ଛୁଆ। ତ ଆଜିକାଲି ଛୁଆ ତ ପିଠାପଣା ଅପେକ୍ଷା ସେଗୁରା ବହୁତ୍ ପସନ୍ଦ କରିଛନ୍ତି ନା। ଫାଷ୍ଟ ଫୁଡ଼ ଚାଇନିଜ୍।
ହଁ ସେଇ ଜିନିଷ ସବୁ ବାହାର ଜିନିଷ ସବୁ ଖାଇବା ପାଇଁ ଛୁଆ ମାନେ ସବୁ ଭଲ ପାଉ ହଁନ୍ତି। ଆଉ କିଏ କଣ କହିବ?
ଆଉ ସିମେଇ କେମିତି କରନ୍ତି ଜାଣିଛନ୍ତି ଆପଣ?
ତମେ କହୁନୁ ଟିକେ।
ମୁଁ ତ କରେ ଯେମିତି ମାନେ ଫାଷ୍ଟ୍ ଆ ଫାଷ୍ଟ ଆଗ ସିମେଇକୁ ଫାଷ୍ଟ ଭାଜିକି ରଖିବ।
ହଁ।
ତାପରେ କଣ କରିବ କରେଇରେ ଘିଅ କିମ୍ବା ତେଲ ପକେଇବ। ତାପରେ ଜିରା ପକେଇବ। ତାପରେ ଯଦି କ୍ଷୀରରେ କରିବାକୁ ଚାହିଁବ ତାହେଲେ କ୍ଷୀର ଦବ। ସେ ଫୁଟିଗଲା ପରେ ସେଥିରେ ଲୁଣ ଚିନି ପକେଇବ। ତାପରେ ସିମେଇ ପକେଇଦବ ଆଉ। ପକେଇ ତାର ଫୁଟିଗଲା ପରେ କିଛି ସମୟ ପରେ
ଓହ୍ଲେଇବ ଆଉ ସେଟା ସେମତି ତିଆ
କିଛି ସମୟ ପରେ ପ୍ରସ୍ତୁତ ହେଇଯିବ ଆଉ
ସୁଜି ଟା ବି ସେମତି ହୁଏ।
ସୁଜି ଟା ବି ସେମିତି ହୁଏ। ହଁ କି ସୁଜିରେ ତ ବହୁତ କିଛି ହେଇପାରିବ ଉପମା ବି କରନ୍ତି।
ଅ ହଁ ଉପମା ହବ।
ଉପମା ହବ। ସୁଜି ରେ ଉପମା କରନ୍ତି। ସୁଜି ରେ ହାଲୁଆ କରନ୍ତି।
ସୁଜିର ସବୁ ପ୍ରକାର ହେଇପାରିବ।
ହଁ ସୁଜିରେ କାକ୍ ପିଠା ବି ହଉଚି।
ହଁ। ପିଠା ଦିହରେ ବି ସୁଜି ପିଠା ଦିହରେ ଯାଆମ ଟିକେ ମଇଦା ଆଁ ଯୋଉ ମିଶେଇ ଦେଲେ ଠା ପୁରା ନରମ ଆସିଯାଏ।
ମଇଦା ପକେଇକି ବି ପିଠା ହୁଏ କି? ମୁଁ ଜାଣିନଥିଲି।
ମଇଦାଟା ଆମର ତା ଦିହେରେ ଟିକେ ରିଫାଇନି ପକେଇକିରି ମଇ ଲୁଗା ଟିକେ ପକେଇଲେ ହୁଁ। ତାକୁ ହାତରେ ଘଷିଦେଲେ ଆମ ପିଠା ସୁଜି ପିଠା ଟାଣ ହେଇଯାଏ। ଖାଲି ସୁଜିରେ ସେଟା ମଇ ପୁରା ନରମ ହେଇଯାଏ।
ହଁ ହଁ।
ମୁଁ ବି ସେମିତି ତିଆରି କରେ।
ମାମୁନି ଅପା ମଇଦା ପକେଇ କରନ୍ତି।
ହଁ ମଇଦା ଅପ ସ୍ଲାଇଡ୍ ମାନେ ଚୁଲିରେ
ଖାଲି ଟିକେ ସଫ୍ଟ ଲାଗିବା ପାଇଁ ପକାନ୍ତି ଆଉ ଟିକେ ନରମ ହେବା ପାଇଁ ଆଉ
ଅଢେଇ ଗ୍ରାମ ଖଣ୍ଡେ ସୁଜି ପକାଅ
ଅ ଆଚ୍ଛା।
ସେଇଟା ପିଠାଟା ବହୁତ ନରମ ହୁଏ।
ନରମ ହେଲେ ମିଠାଟା ଖାଇବାକୁ ଭଲ ଲାଗେ।
ହଁ।
ଆଉ କୋଉ ପିଠା ବିଷୟରେ ଆପ ଆପଣ ସେୟାର କରିବାକୁ ଚାହୁଁଛନ୍ତି କୁହନ୍ତୁ ଆଉ କୋଉ ପିଠା କଣ ଜାଣିଛନ୍ତି ଆପଣ ରୋଷେଇ
ଆମର ଯୋଉ ପୂଜା ପିଠାଟା ତିଆରି ହଛି ମୁଆଁ ପିଠା
ମୁଆଁ ପିଠା ହଁ
ସେଇଟା କଣ ସେଥିରେ ବିରି ଅଧେ କିଲେ
ହଁ।
ପିଠା ତା ପୁରା ନରମ ହବା ପାଇଁ।
ହଁ।
ସେଇଟାକୁ ଯେମିତି ଆମର ଇଏରେ କଷୁଛ ସେମିତି କଷା କଷି ହବ।
ଆଛା
କଷା କଷି ହେଇକରି ପୁରା ମାନେ ଆଣ ବଟା ହେଇକି ବେଶୀ ପାଣିଆ ହେଇନଥି ବେଶୀ ପାଣିଆ ହେଇନଥିବ ଶୁଖିଲା ଟିକେ ଟା ଶୁଖିଲା ଟାଇପର୍ ସେ ଥିବ ମାନେ ସେଟା ଆମେ କପଡା ବାନ୍ଧି କରୁଛେ ନା କପଡା ବାନ୍ଧି ଏବେ ସବୁ ଆମେ କଣ କରୁଛେ ଥାଳି ଦିହରେ ରିଫାଇନ ମାରିଦଉଛେ ନହେଲେ ଘିଅ ଦଉଛୁ ଦେଇ ଦେଇକରି ତାକୁ ଇଟଲୀ ଛାଞ୍ଚ ଦିହରେ ଥୋଇ ଦଉଛୁ।
ହ ସେମିତି ବି ହବ କିନ୍ତୁ ଆଗରୁ କପଡା ରେ ଥୋଇକି କରନ୍ତିନି କି? ହାଣ୍ଡି ଉପରେ କପଡ଼ା ଥୋଇକି
ତାଟିଆ ତା ଦିହରେ ଥୋଇକି
ହେ ନା ସେ ପିଠାଟା ବହୁତ ବହୁତ ସମୟ ସେ ପିଠାଟା କେତେବେଳେ ବାଇଚାନ୍ସ ମନ ହେଲା ତ ମୁଁ ସେମିତି କରିକିରି ଖାଇଦିଏ।
ଛଣାଛଣି ଅପେକ୍ଷା ଏଇ ସିଝା ସିଝି ପିଠା ଖାଇବା ବି ଦେହ ପାଇଁ ଭଲ।
ହଁ ହଳଦୀ ପତର ପିଠାଟା।
ଏ ଯୋଉ ଏଣ୍ଡୁରି ପିଠା।
ହଁ ହଳଦୀ ପତ୍ରରେ ଯୋଉ ଯୋଉ ତିଆରି ହୁଏ।
ଆଉ ରହିଲା ତା ଟେଷ୍ଟ ଅଲଗା ଆହୁରି ବହୁତ ଟେପ ମାନେ ଭଲ ଲାଗେ।
ବାସ୍ନା ଆଉ ସେଟା ଯେତେ ବାସି ହେବ ସେତେ
ହୁଁ ବାସ୍ନାଟା ଆହୁରି ବହୁତ ଭଲ ଲାଗେ।
ସେଇଟା ବଢ଼ିଆ ଟେଷ୍ଟ ଲାଗିବନି
ହଁ ସେଇଟା ବହୁତ ଭଲ ଲାଗେ।
ପତ୍ରଗୁରା ଭଲ ମାନେ ସେ ବାସ୍ନା ହବ କିନ୍ତୁ ଯେତେ ପତ୍ରଟା ହଳଦିଆ ପଡିଥିବ ପିଠାଟା ହେତେ ଟେଷ୍ଟ ଆ
ସେ ପତ୍ରଟା ବାସ୍ନା ହୁଏ ନା ହଁ।
ଆଉ ପିଲା ପତ୍ର ଗୁରାକ କିନ୍ତୁ ଆଉ ପତ୍ରଟା କିନ୍ତୁ ନାଇଁ ସେ ପତ୍ରଟା ହଉଛି ଗା ଉ-ଉ ପିଠାଟା କଲେ ସେଥିରେ ପିଠାଟା ସେ ପତ୍ରଟା ହଉଛି ବାସ୍ନା କରେ।
ସେଇ ପତ୍ରଟା ହିଁ ତାର ଟେଷ୍ଟ ହିଁ ସେଇଠି ପତ୍ରରେ ହିଁ ଆସିଥାଏ ବାସ୍ନାଟା ଭଲ ଲାଗେ।
କିନ୍ତୁ ସେଇବା ପିଠାଟା ଯିଏ କରି ମାନେ ବିରି ଅଧିକ ଦବ ଚାଉଳ ଭାଗ କମ୍ ଦବ ଚି ପିଠାଟା ପୁରା ସଫ୍ଟ ବଢିଆ ଲାଗିବ ସେ ପିଠା ଟା।
ସେଟା ନରମ ହବ ଯଦି ଆମେ
ବିରି ଭାଗ ଅଧିକ ଦେଲେ ନରମ ହବ।
ହଁ ବିରି ଭାଗ ଅଧିକ ଦେଇକି କଲେ ସେଟା ନରମ ହବ ଚାଉଳ ଅଧିକା ଦେଲେ ଟାଣ ହେଇଯିବ।
କିଲେ ଚାଉଳର ଅଢେଇଶ ବିରି ଦେଇକି ଲୋକ କର ଏଇଠି କରୁଛନ୍ତି ଲୋକମାନେ କରୁଛନ୍ତି କିନ୍ତୁ ମୁଁ ଦେଖୁଛି ମୁଁ ସେମିତି କରିପାରେନି ମୋ ପି ପିଠା ଖାଇବ ତ ଖାଇବ ଗୋଟେ ଜିନିଷ ଯଦି ଖାଇବ ଭଲରେ ଯଦି କରିବ ଖାଇବ। ନ ଖାଇବ
ବହୁତ ନା ସେଟା ବହୁତ ବିରିରେ କଲେ ହିଁ ବହୁତ ନରମ ଲାଗିବ ଟେଷ୍ଟ ଲାଗିବ ଖାଇବା ପାଇଁ।
ସେଇଟା କିନ୍ତୁ ଖାଇବ ଲାଗିବ ଖାଇବା ପାଇଁ କି।
ହଁ, ହଁ।
ଟାଣ ହେଇଗଲେ ହେ ଲାଗିବନି। ଖାଇବାନି ଏମତି ହବ ନରମ
ପୁର ଦେଇକି ବି ତା ଭିତରେ ନଡିଆ ପୁର ଦେଇକି ହୁଏ ନା?
ହଁ ସେଇଟା ଶୁଣ ଆଗ ଟିକେ ଆମ ସେ ପତ୍ରରେ ଥୋଇଦବ ତାପରେ ପୁ ଦବ। ପୁର ଦେଇ ଦେଇକି ସେ ପତ୍ରଟାକୁ ଏମିତି ଚାପିଦବ ଚାପିଦେଲେ କଣ ଆଣଟା ଚାପି ହେଇଗଲା ଚାପି ହେଇଗଲା ପରେ ପୁ ରହିଲା ଇଟିଲି ଛାଞ୍ଚ ଦିଏରେ ତାକୁ ଚାରିଟା ଥାକ ଯା ଥିବ। ବେଶୀ ଖୁନ୍ଦା ଖୁନ୍ଦି କରିକି ଦେଲେ ସେ କପା ଚୋପି ହେଇକି ପିଠାରକ ଅବାଗିଆ ଦେଖାଯିବ କିନ୍ତୁ ଅ ଅଳ୍ପ ପିଠା ସୁନ୍ଦର ଦେଖା ଯିବ ଏବଂ ଅଳ୍ପ ଅଳ୍ପ ପିଠା ଦେଲେ ସେ ସାଇଜ୍ ସୁନ୍ଦର ହେଇକିରି ବାହାରିବ ସେ ଜିନିଷଟା।
ହଁ। ଆଉ କଖାରୁ ଫୁଲରେ ବି ଯୋଉ ପିଠା କରନ୍ତି ସେଟା ବି ବହୁତ ଭଲ ଲାଗେ ଚାଉଳ ଦେଇକି।
ସେଇଟା ଚାଉଳ ଦେଇକି ଝିଅ କଲେ କଣ କହିଲ ସେଟା କଣ କରିବେ ଟିକେ ଅଳ୍ପ ସ୍ଲାଇଡ ।
ହଁ।
ବୁଟ ଡାଲି ବେଶୀ ଦେଲେ କଣ ସେଟା କାଦୁଆ।
ହଁ।
ସେଇଥିରେ ଟିକେ ଚାଉଳ ତା ଦେହରେ କଞ୍ଚା ଅଦା, ରସୁଣ ଦେଇକି ରଖିଦେଇକରି ପିଠଉ କରିବ।
ତାକୁ ତାୱାରେ ଶେଖି ଗଲେ ସେ ତ ବହୁତ ଭଲ ଲାଗେ ଖାଇବା ପାଇଁ।
ସିଏ ରିଫାଇନ ଅଧିକ ସରୁର କିନ୍ତୁ ପୁରା ନାଲି ନାଲି ହେଇଯାଇଥିବ।